ନମସ୍କାର ବନ୍ଧୁ।
ଆଜ୍ଞା କେମିତି ଅଛନ୍ତି?
ମୁଁ ଭଲରେ ଅଛି ଆପଣ କେମିତି ଅଛନ୍ତି?
ମୁଁ ମଧ୍ୟ ଖୁବ ଭଲରେ ଅଛି ଆଉ ଆପଣଙ୍କର ଆଜି କି ସନ୍ଧ୍ୟା ସମୟଟି କିପରି ଭାବରେ କଟିଛି ମୁଁ ନିଶ୍ଚିତ ଭାବରେ ଜାଣିବାକୁ ଚାହିଁବି?
ଅଲବତ ମୁଁ କହିବି ମୋର ସନ୍ଧ୍ୟା ସମୟ ଟା ତ ଅଧା ଟାଇମ ରେ ତ ମୁଁ ଶୋଇକିରି ପଳେଇଲା। କଣ ପାଇଁ ନା-ଆ? ଆମର ତ-ଅ ସପ୍ତାହେ-ଏ ଛଅ ପାଞ୍ଚ ଦିନେ ତ ମୁଁ କାର୍ଯ୍ୟଳୟ ଯିବା ଆସିବା କରି ଆସିବା କରିଥାଏ, ତ ସେ କାର୍ଯ୍ୟାଳୟ ଯିବା ଆସିବା କରିକି ମୁଁ ଟିକେ-ଏ ହାଲିଆ ହେଇଯାଏ, ତ ମତେ ସେ ଟିକେ ନିଦ ଶୋଇବା ପାଇଁ ମତେ ଜମା ସମୟ ମିଳେନା। ତ ଏଇ ଯୋଉ ଦୁଇ ଦିନ ମତେ ସମୟ ମିଳିଥାଏ ତ ସେଥିରେ ମୁଁ ଟିକି କେ ଶୋଇପଡେ ଆଉ କିଛିଟା ମୁଁ ମୋର କାମ ବି କରିନିଏ। ଆଉ ଆପଣଙ୍କର କେମିତି ଗଲା କେମିତି ବିତେଇଲେ ଆପଣ?
ନିଶ୍ଚିତ ଭାବରେ ଖୁବ୍ ସୁନ୍ଦର ଲାଗିଲା ଚାପ୍ ପଣ-ଅ ଛୁଟି ଦିନରେ ନିଜ ଶରୀର ପ୍ରତି ଧ୍ୟାନ ଦୋଉଚନ୍ତି। ଆଉ ବିଶ୍ରାମ ନୋଉଛନି ପରେ। ସେଟା ଦରକାର ଯେ ଆମର ଯୋଉ ଅ-ଫିଜିକାଲି ମେଣ୍ଟାଲି କହିବାକୁ ଗଲେ ବିଶ୍ରାମ ଟେ ନିହାତି ଭାବରେ ଦରକାର୍ ତ ମୋର ମଧ୍ୟ ସେଇପରି ଭାବରେ ଅଳ୍ପ ବହୁତ-ଅ ବିଶ୍ରାମରେ ହିଁ ଦିନ ମୋର ମଧ୍ୟ ଆଜି ଦିନଟି ସେମିତି ଭାବରେ ହିଁ ଯାଇଚି। ତ-ଅ ଉଁ ହୁଁ ମୁଁ ଏ ଜାଣିବାକୁ ଚାହିଁବି ଯେ ଆପଣଙ୍କ ଜୀବନରେ ଆପଣ ତ କେବେ-ଏ କିଛି ଗୋଟେ ଭଲ ସ୍ମୃତି ଥିବ କୁଆଡେ ଆପଣ ବୁଲିବାକୁ ଯାଇଥିବେ ଓଡିଶାରେ ହଉ ବା ଓଡି ଶା ବାହାରେ ହୋଉ ତ ମୁଁ ଆପଣଙ୍କ-ଅ ଜୀବନରେ ଗୋଟେ ଭଲ ସ୍ମୃତିର ଗୋଟେ ଅନୁଭୂତି ଶୁଣିବାକୁ ଚାହୁଁ ଚି?
ଅଲବତ୍ ମୁଁ ସେଇଟା ମୁଁ କହିବା ପାଇଁ ଚାହେଁ କଣ ପାଇଁ ନା ମୁଁ ମୋ ପିଲା ଦିନରୁ-ଉ ଏବେ ଯାଏଁ ବହୁତ କିଛି ଜାଗା ଭ୍ରମଣ କରିକି ଆସି ସିଚି ଯେମିତିକି କି-ଇ ଆମର ଯୋଉ ପ୍ରସିଦ୍ଧ ଓଡିଶାର କୋଣାର୍କ ମନ୍ଦିର ଯୋଉଟା କି ଯାହାକୁ କି ଆମେ ସୂ ଯ୍ୟ ମନ୍ଦିର କହୁ ଆଉ ଆମର ଚାରି କ୍ଷେତ୍ରରୁ ସ-ଯ ଗୋଟେ ମନ୍ଦିର ଯୋଉଟା କି ଶ୍ରୀ ପୁ ଜଗନ୍ନାଥଙ୍କର ପୁରୀ ଶ୍ରୀଧାମ ସେ ସେଇଟା ଗୋଟେ ସେହି ଏସ୍ ଗୋଟେ ମନ୍ଦିର ବି ମୁଁ ଭ୍ରମଣ କରିକି ଆସିଛି। ମାନେ ମତେ-ଏ ଅଧିକାଂଶ ମତେ ମନ୍ଦିର-ଅ ଭଳି ଜାଗା-ଆ କୁୁ-ଉ ଟିକିଏ ଭ୍ରମଣ କରିବା ପାଇଁ ମତେ ଆଗୁରୁ ହି ପସନ୍ଦ, କଁପ୍?
କଣ ପାଇଁ ନା କମ୍ ଦେଇକି ସେମିତିଆର-ଅ ଜାଗା-ଆସ୍ ଜାଗାକୁ ଭ୍ରମଣ କରିଲେ ମତେସେ ଏକ୍ଚଲି ମୋ ଦେଖିବା ପାଇଁ ଗଲେ ମତେ ମୁଁ ପିଲା ଦିନରୁ ମତେ ଟିକେ ଖାଇବା ପିଇବା ପାଇଁ ଅଧିକ ପସନ୍ଦ ଆଉ ମୁଁ ନୂଆ ନୂଆ ଯୋଉ-ଉ ଅଛି ଆମର ଖାଇବା ଜିନିଷ ଆଉ ମୁଁ ସେ ସେଇ ସବୁ ଗୁଡିକୁ-ଉ ଟିକେ ଉଦ୍ଭାବନ କରିବା ପାଇଁ ମତେ ଟିକେ ଅଧିକ ପସନ୍ଦ ଲାଗେ। ତ ସେଥିପାଇଁ ଉଁ-ଉ ନର୍ମାଲି ସେ ଯୋ ସେ ଯୋଉ ବି ଗି ଜିନିଷ ହଉ କି କଣ ନା କ-କ କଣ ବି ଯେକୌଣସି ବି ଜିନିଷ ହୋଉ ଚାହେ ସେଇଟାକୁ-ଉ ଅ-ପ୍ରସାଦ ହୋଉ ନହେଲେ ଆମର-ଆ କିଛି-ଇ ଇଏ ଆମିଷ ହୋଉ, ନିରାମିଷ ହୋଉ ମୁଁ ଫାଷ୍ଟ ପ୍ରଥମେ ମୁ ଟ୍ରାଏ କରିବା ପାଇଁ ଅଳ୍ପ ଚାହେଁ ତ ସେଥିପାଇଁ ଆମର ଓଡିଶାରେ ତ-ଅ ପ୍ରସିଦ୍ଧ ଅଛି ଆମର୍ ପୁରୀ ଜଗନ୍ନାଥ ମନ୍ଦିଙ୍କର ମନ୍ଦିରର ସେଇ ଅବଢା। ଆପଣ ବି ଶୁଣିଥିବେ ବୋଧେ? ଆଉ ଆପଣ ଯାଇ ବିି ଥିବେ, ଯେପରିକି ଆପଣ ଜଣେ ଓଡିଆ। ତ-ଅ ସେଠି ମିଳେ ଆମର ମିଠା ଡାଲି ମିଳେ। ଭାତ ମିଳେ, ଖେଚିଡି ଭୋଗ ମିଳେ, ଆଉ ଡଙ୍କ ତୋରାଣୀ ମିଳେ, ଡଙ୍କ ତୋରାଣୀ ତ ସମସ୍ତଙ୍କର ସମ୍ହୁ-ଉ ସବୁ ଓଡିଆ ବାସୀଙ୍କର ସେଇଟା ମନପସନ୍ଦିତା-ଆ ଜିନିଷ ଥାଏ ଖରା ଦିନେ ତ-ଅ ଏ ଅଧିକାଂଶ ଲୋକ କିଏ ସ୍ପ୍ରାଇଟ, ଅଁ ଆଇସ୍ କ୍ରିମ, ଥମ୍ସପ୍ ଏଚ୍ ଏ ସବୁ-ଉ ଥଣ୍ଡା ଜିନିଷ ସବୁ ପିଅନ୍ତି, ବଟ୍ ଦେଖିବାକୁ ଗଲେ ଡଙ୍କ ତୋରାଣୀ ହୋଉଚି ଆମ ଶ-ଶରୀର ପାଇଁ ବି ସବୁଠୁ ଭଲ। ଆଉ ସେଠି ଯାଇକି ମୁଁ ଡଙ୍କ ତୋରାଣି ଯୋଉ ମୁଁ ଆମ ମୁଁ ମୋ ନିଜ ଜାଗା ଯୋଉଟା କି ବ୍ରହ୍ମପୁର ବ୍ରହ୍ମପୁ। ପୁରୀରେ ମୁଁ ଯୋଉ ଡଙ୍ଗ ତୋରାଣୀ ପିଇଛି। ଆଉ ପୁରୀରେ ଯାଇକି ମୁଁ ଯୋଉ ଡଙ୍ଗତୋରାଣୀ ପିଇଲି ସେଇଟା ତାର ଆମେ ନଦେଖିବାକୁ। କୁ ଗଲେ ବହୁତ୍ ଫରକ୍ ଅଛି। କଣ ପାଇଁ କି ପୁରୀର ଡଙ୍କ ତୋରଣୀରେ ଅ ସେଠି ଶ୍ରୀ ଜଗନ୍ନାଥଙ୍କର ସ୍ନେହ, ଶ୍ରଦ୍ଧା ଭାବ ସବୁ ଅଛି। ଆଉ ସେ ଡଙ୍କତୋରଣୀ ସେଠି ପିଇଲେ ହିଁ ଯୋଉ ଆନନ୍ଦ ମିଳେ ଆଉ ଆମ କୋଉଠି ପିଇଲେ ବି ଆଉ ଯୋଉ କୌଣସି ବି ଜାଗାରେ ପିଇଲେ ବି ସେ ଆନନ୍ଦଟା ମିଳେନି। ଆଉ ଆପଣ -ଆପଣ -ଆପଣ କୋଉ କୋଉ ଜାଗା ବୁଲିକି ଆସିଛନ୍ତି କହିପାରିବେ?
ଆଜ୍ଞା ନିଶ୍ଚିତ ଭାବରେ ମତେ ଖୁବ ସୁନ୍ଦର ଲାଗିଲା ଯେ ଆପ ଆପଣ ଗୋଟେ ନିଜର ଅନୁଭୂତି ମୋ ସହିତ ଅ ବଣ୍ଟନ କଲେ। ମୁଁ ମଧ୍ୟ ଶୁଣି ମତେ ବହୁତ ଖୁବ ଅ ଖୁସି ଲାଗିଲା ଯେ ଆପଣ ଖାଇବାରେ ମଧ୍ୟ ରୁଚି ରଖନ୍ତି। ଆଉ ବିଭିନ୍ନ ପ୍ରକାରର ନୂତନ ନୂ ନୂତନ ଜାଗା ବୋଲି ଭାରି ରୁଚି ରଖନ୍ତି। ମୁଁ ମ ସେପରି ଭାବରେ କିଛି ରୁଚି ରଖେ ଅ ଖାଦ୍ୟରେ ହଉ ପେୟରେ ହଉ। ଏବଂ ବୁଲାବୁଲି କରିବାରେ ତ ମୁଁ ମଧ୍ୟ କହିବାକୁ ଗଲେ କିଛି ଦିନ ପୂର୍ ରୁ ମାନେ କିଛି ମାସ ପୂର୍ବରୁ ହିଁ ପୁରୀ ଯାଇଥିଲି। ଆଉ ତ ମୁଁ କୁଆଡେ ଏବେ ଯାଇନାହିଁ। ମୋର ଆ ଶେଷ ବୁଲାବୁଲି ପୁରୀ ହିଁ ହେଇଥିଲା। ଆଉ ପୁରୀରେ ହିଁ ମୁଁ ଯାଇଥିଲି ମୋ ପରିବାର ଲୋକଙ୍କ ସହିତ ମାନେ ମୋ ବାପା, ମା, ଭଉଣୀ ସହିତ ମୁଁ ଯାଇ ଥିଲି। ମୋର ମଧ୍ୟ ଅନୁଭୂତି ପୁରୀ ଯିବା ପରେ ଖୁବ ସୁନ୍ଦର ଥିଲା। ଏମିତି କୁହନ୍ତି କି ପୁରୀ ଗୋଟେ ଗୋଟେ ଏମିତି ଜାଗା ଆଉ ଜଗା ଦର୍ଶନ ଗୋଟେ ଏମିତି ଜାଗା ଯେତେ ଏ ଥର ଗଲେ ବି ଆପଣଙ୍କୁ ସେତେଥର ଯିବାକୁ ଇଚ୍ଛା ହବ। ଆଉ ଏମିତି କହିବାକୁ ଗଲେ ପୁରୀ ମୋ ମାମୁଁ ଘର। ମୁଁ ସବୁବେଳେ ଯାଏ କିନ୍ତୁ ଯେତେଥର ଗଲେ ବି ମତେ ନୂଆ ଲାଗେ। ସେ ଠାକୁର ମତେ ନୂଆ ଲାଗେ, ସେ ଖାଇବା ମତେ ନୂଆ ଲାଗେ, ସେ ଜାଗା ମତେ ନୂଆ ଲାଗେ ତ ମୁଁ ମୋର ଘର ଲୋକଙ୍କ ସହିତ ଯାଇଥିଲି ଦୁଇ ମାସ ପୂର୍ବରୁ ଆଉ ଖୁବ ଆମେ ବହୁତ ମଜାମସ୍ତି ତିକଲୁ ଜଗା ଦର୍ଶନ କଲି, ଅଭଡା ଖାଇଲି, ଖେଚଡି ଖାଇଲି ଯେମତି ଆପଣ କହିଲେ ଆ ଡଙ୍କ ତୋରାଣି ମଧ୍ୟ ମୁଁ ପିଇଲି। ଆଉ ସମୁଦ୍ର କୂଳରେ ମଧ୍ୟ ମୁଁ ମୋ ଭଉଣୀ ଆଉ ମୋର କିଛି ପରିବାର ବର୍ଗଙ୍କ ସହିତ ଆ ଆମେ ଖୁବ୍ ମଜାମସ୍ତି କଲୁ। ଦିନଟି ବହୁତ କଟିଲା ପାଖାପାଖି ତିନି ରୁ ଚାରି ଦିନ ମୁଁ ପୁରୀ ରହିଲି। ମତେ ଖୁବ ସୁନ୍ଦର ଲାଗିଲା ଯେହେତୁ ମୁଁ କର୍ମକ୍ଷେତ୍ରରୁ କିଛି ଦିନ ବିରତି ନେଇ ଯାଇଥିଲି। ଆଉ ମତେ ମଧ୍ୟ ଖୁବ ଟି ଏକ ଯେମିତି କୁହନ୍ତି କି ରିଫ୍ରେଶମେଣ୍ଟ ଆମର ଇଂରାଜୀ ଶବ୍ଦ ଅଛି। ତ ସେ ସେଇପରି ଭାବରେ ମତେ ବହୁତ ସୁନ୍ଦର ଲାଗିଲା। ଆଉ ତାପରେ ଆସିଲା ପରେ ମଧ୍ୟ ମୁଁ ବହୁତ ଭଲ ଭାବରେ ଆଉ ଥରେ ପୁଣି ଥରେ କର୍ମକ୍ଷେତ୍ରକୁୁ ଯାଇକି ନିଜର କାମ ଆରମ୍ଭ କରିପାରିଲି। ମତେ ବହୁତ ଭଲ ଲାଗିଥିଲା। ଆଉ ଆପଣ ଯେମିତି କହିଲେ ଯେ ଆପଣ ମଧ୍ୟ ରୁଚି ରଖନ୍ତି। ତ ଆପଣ ଏଇ କିଛି ଦି ଭିତରେ କୋଉଠି ବୁଲିବା ପାଇଁ ଯାଇଛନ୍ତି ନା କିଛି ସେମିତି ଯୋଜନା ନାହିଁ?
ଆଜ୍ଞା ଯେମିତି କିି ଆପଣ କହିଲେ ଆପଣ ବି ବୁଲିକିରି ଆସଛନ୍ତି। ମତେ ଶୁଣିକି ଏଇଟା ଭାରି ବହୁତ ଖୁସି ଲାଗିଲା। ବହୁତ ଆନନ୍ଦିତ ବି ଲାଗିଲା, ଆଉ ଏ ଯେମିତି କି ଆପଣ ମତେ ପଚାରିଲେ କି ଏହି କିଛି ଦିନ ଭି ପାଇଁ ଅ ମାନେ ମୁଁ ଏବେ ଯୋଉ ଜାଗାରେ ରୁ ହେ। ରହେ ତ ସେ ଜାଗାରେ ଏମିତି କିଛି ଜାଗା ନାହିଁ। ଯେମିତି ଆମ ଓଡିଶାରେ ଯେମିତି ଆମର ମନ୍ଦିର କିଛିରେ ମାନେ ଆମର ଯୋଉ ଓଡିଶା ହଉଛି ମ ସବୁ ଜାଗାରେ ଅଧିକାଂଶ କିଛି ନା- କିଛି ନା- କିଛି ନା- କିଛି ମନ୍ଦିର ମିଳିଯିବ। ଯୋଉଟା କି ଆମେ ଯାଇକି ବୁଲିକି ଆସିପାରିବା ବ ଦେଖିବାକୁ ଗ ଦେଖିବାକୁ ଗଲେ। ମୁଁ ଏବେ ରହୁଛି ବର୍ତ୍ତମାନ ହାଇଦ୍ରାବାଦରେ। ଯୋଉଠି କିି ଏତେ କିଛି ବୁଲିବାର ଜାଗା, ଭ୍ରମଣ କରିବା ପାଇଁ ଜାଗା ଏମିତି କିଛି ନାହିଁ ଏଠି। ସେଥିପାଇଁ ଯୋଉଥିରେ କି ମତେ ଯୋଉ ଆମ କା କାର୍ଯ୍ୟାଳୟରେ ଆମକୁ ଠିକ୍ ସାତ ଦିନରୁ ପାଞ୍ଚ ଦିନ ଯୋଉ ଦିନ ମୁଁ କାର୍ଯ୍ୟ କରେ କାର୍ଯ୍ୟାଳୟକୁ ଯାଇକି। ଆଉ ବାକି ଯୋଉ ଦି ଦିନ ଯୋଉଟା କି ରବିବାର ଆଉ ଶନିବାର ଠିକ ଅଛି ତ ଶନି ରବି ଯୋ ମତେ ଛୁଟି ମିଳେ ଏ ଛୁଟି ଠାରେ ମୁଁ ତ କିଛି ବାହାରକୁ ଯିବା ପାଇଁ ମତେ କିଛି ଭଲ ଲାଗେନି କଣ ପାଇଁ କି ଯେମିତି କିି ମୁଁ ଆପଣଙ୍କୁ ଆଗରୁ କହିିଥିଲି କହିଥିଲି କି ମତେ ଟିକେ ମନ୍ଦିର ଜାଗା ଭ୍ରମଣ କରିବା ପାଇଁ ଭାରି ଭଲ ଲାଗେ। ଯୋଉଥିରେ କି ଏଠି ମତେ କିଛି ମନ୍ଦିର ଏମିତି କିଛି ଦେଖିବାକୁ ମିଳିଲାନି। ଦୂର ଦୂର ଯାଏ ଆଉ ଏଠି ଟିକେ ନର୍ମାଲି ସବୁ ଅ ସବୁ ଜାତିର ଲୋକ ରୁହ ନ୍ତି ତ ମୁଁ ଯୋଉ ଜାଗାରେ ରୁହେ ହାଇଦ୍ରାବାଦ ଏରିଆରେ ମୁଁ ଯୋଉ ଜାଗାରେ ରୁହେ ସେ ଜାଗାରେ ମତେ କିଛି ମୋ ପାଖା ପାଖି ଏରିଆ ରେ କିଛିଟା ବି ଏତେ କିଛି ମନ୍ଦିର ନାହିଁ ଆଉ ଦୂରକୁ ବି ଯଦି ମୁଁ ଭ୍ରମଣ କରିବି ସେଥିରେ ମୋର ଟିକେ ଅଧିକ ଖର୍ଚ୍ଚ ହେଇଯାଏ। ତ ସେଥିପାଇଁ ମୁଁ ଟିକେ ଅ ମୋ ମନକୁ ଟିକେ ଏତେ କ ନିଜକୁ କଣ୍ଟ୍ରୋଲରେ ରଖିଦିଏ ମୁଁ ସେଥିପାଇଁ ମୁଁ ମୋ ଦି ଦିନ ଯାକ ରୁମରେ ହିଁ ରହିକି ମୋର ଘରେ ହିଁ ରହିକି କିଛି ନା କିଛି ମୁଁ କିଛି ଗେମ୍ ଖେଳି ନିଏ ଉ ଅଥ ଅଥବା ମୁଁ କି କିଛି ଆମ ବାପାଙ୍କର ହଉଛି ସଫ୍ଟ ୱାର ଜବ ତ ସେଥିରେ ହିଁ ମୁଁ ତା ତାଙ୍କ ସହିତ କିଛି ତା କିଛି ହେଲ୍ପ କରି ନିଏ ଠିକ ଅଛି। ତ ସେଥି ହିଁ ସେଇଟା ହିଁ ମୋର ଅଧିକାଂଶ ଟାଇମରେ ମୁଁ ଯୋଉ ଛୁଟି ଦି ଦିନ ଯୋକୁ ବିତାଏ ଏମିତି ହିଁ କିଛି ନା କିଛି କରିକି ନହେଲେ କିଛି ଯଦି ଭଲ ଖାଇ ବାକୁ ଇଛା ହୁଏ ତ ଆମେ କିଛିଟା ସାଙ୍ଗ ରହୁ ଏଇଠି ଓଡିଆ ଓଡିଆ ପିଲା ରହୁ ଏଇଠି। ତ ସେଇ ଆମେ ମିଶି ମିଶିକି କିଛିଟା କିଛି ଭଲ ଜିନିଷ ଖାଇବା ପାଇଁ ବନାଉ ବନେଇକି ଯେମିତି କି ଆମେ କେତେ ଅ ଅଧିକାଂଶ ତ ଆମେ ସବୁ ଏଇଠି ଆଇଶ ଖାଉ ଆମିଷ ଖାଉ ଆମିଷ ପସନ୍ଦ କରୁ ଆମେ ଆଗରୁ ହିଁ ତ ଏଠି ଆମ ଆମ ଓଡିଶାର ଯୋଉ ଆ ଆମିଷର ଟେଷ୍ଟ ଆଉ ଏଠିର ଆମିଷର ସ୍ଵାଦ ସେ ସ୍ଵାଦ ଟାରେ ବହୁତ ଜମିନ୍ ଆସମାନ ଫରକ ଥାଏ ଠିକ ଅଛି। ଆକାଶ ପାତାଳ ଫରକ ଥାଏ ତ ସେଥିପାଇଁ ସେ ଟେଷ୍ଟ ଟାକୁ ପାଇବା ପାଇଁ ଆମେ ନିଜେ ରୋଷେଇ କରିକି ଖାଇବା ଟା ଟିକେ ଅଧିକ ପସନ୍ଦ କରୁ ସେଥି ପାଇଁ ଅଧିକାଂଶ ଛୁଟି ଟାଇମରେ ଆମେ ନର୍ମାଲି ଛୁଟି ସମୟରେ ଶନିବାର ତ ଅଧିକାଂଶ ଆମେ ଆମିଷକୁ ଖାଅ ଖାଉ ଖାଉନାହୁଁ ଶନିବାର ଦିନ। ତ ରବିବାର ରହିଲେ ରବିବାର ଦିନ ଯେମିତିକି ଆମେ କୁକୁଡ଼ା ମାଂସ ବନାଉ ନହେଲେ ଛେଳି ମାଂସ ବନାଉ। ତ ସେମିତି ହିଁ କିଛିଟା କିଛି ନହେଲେ କେବେ କେବେ ମାଛ ବି ବନାଉ। ତ ଏମିତି ହିଁ ବନେଇକିରି ଭଲରେ ଖିଆପିଆ କରିକିରି ଆମେ ବିତାଉଥାଉ ସମୟ। ଆଉ, ଯଦି କେବେ କଣ-ଅ ଯଦି ଖାଇବା ପାଇଁ ମନ ହୁଏ ନା! ତ ସେ ଟାଇମ୍ ରେ ଆମେ କିଛିଟା କେବେ ନା କେବେ କୋଉ ବାହାରକୁ ଟିକେ, ଏମିତି ଯେମିତି କି ଆମେ କହିବୁ କୁହନ୍ ନ୍ତୁ କି, ଇଂଲିଶ ରେ ଅଛି ଗୋଟ ୱାର୍ଡ ସପିଙ୍ଗ୍ ମଲ୍। ତ ସେଠି ଆମେ ପଳାଉ ଭ୍ରମଣ କରିବା ପାଇଁ। କିଛି ନା କିଛି ଯଦି କଣ କିଣିବା ପାଇଁ ଥାଏ? ତ ସେଠି ଆମେ ପଳାଉ କିଛି କିଣିବା ପାଇଁ? ଆଉ ଆମେ କିଛି ତ କିଛି ତ ଏମିତି ବି କାର୍ଯ୍ୟ କରିନୁ କି, ମୁଁ ଆମେ ନିଜେ ବି ବିଶ୍ଵାସ କରିପାରୁନୁ କି, ଆମେ ସେମିତି କିଛି କାର୍ଯ୍ୟ କରି କରୁ ବୋଲି। କମ୍ ପେଁକି ହଉ, ଆମର ଏବେ ବୟସ ଟା ଏମିତି ସେଥିପାଇଁ, ଆମେ ଟିକେ କରିନୁ ବାହାରୁ ଯାଇକରି
ନିଶ୍ଚିତ! ନିଶ୍ଚିତ!
ଆଜ୍ଞା, ଆଜ୍ଞା। ଆଉ, ଏଇଟା ଏ ସମୟରେ ଆମେ ଏବେ, ଏମେ କିଛି ହସ ଗମାତ କରୁବୁନୁ, ଆଉ କୋଉ ସମୟରେ କରୁବୁ? ଆପଣ ବି ବୁଝିପାରୁଥିବେ।
ନିଶ୍ଚିତ, ଭାବରେ ମୁଁ ପୁରାପୁରୀ ଅପ୍ ଆପଣଙ୍କ କଥାରେ ଶତ ପ୍ରତିଶତ ସହମତି ଜଣଉଛି। ଆପଣ ଯେମିତି କହିଲେ ହଁ, ଆମର ତ ବୟସ ସେମିତି ଆମେ କାମ କରିବା ସହିତ, ନିଜର ମଧ୍ୟ ଟିକେ ମଜାମସ୍ତି ଆମ ଜୀବନରେ ବି ରହିବା ଦ ଦରକାର କାହିଁକି, ନା ଖାଲି ଯଦି ଆମେ, କର୍ମମୟ ଜୀବନକୁ ଦେଖିବା ତାହେଲେ, ଆମ ଜୀବନର ବଞ୍ଚିବାର ଯୋଉ ସାରାଂଶ ଅଛି! ସେଟା ମଧ୍ୟ ବହୁତ କମିଯିବ। ବ। ତ ମତେ ବହୁତ ସୁନ୍ଦର ଲାଗିଲା, ଯେ ଆପଣଙ୍କର ଏମିତି ମଧ୍ୟ ଚିନ୍ତାଧାରା ରହିଅଛି, ଯୋଉଟା କି ବହୁତ ଭଲ ତ ନିଶ୍ଚିତ ଭାବରେ ଆପଣଙ୍କ ସହିତ କଥା ହେଇତ ମତେ ବହୁତ ସୁନ୍ଦର ଲାଗିଲା। ମୁଁ, ମଧ୍ୟ ଆହୁରି ଆପଣଙ୍କର ସ୍ମୃତି ବିଷୟରେ, ଆପଣଙ୍କର ଚିନ୍ତାଧାରା ବିଷୟ ରେ ଆଉ ଅନୁଭୂତି ଜଣିବାକୁ ଚାହିଁବି? ଏବେ ତ ସମୟ ହେଲାଣି, କଲଟିକୁ ଏଇଠି ମୁଁ ରଖିବାକୁ ଚାହିଁବି! ପରେ ଆମେ ନିଶ୍ଚିତ ଭାବରେ କଥା ହବା।
ଅଲ୍ ବତ କଥା ହେବା ଆମେ। ଆଉ, ଆପଣଙ୍କ ସହିତ ବି କଥା ହେଇକରି ମତେ ବହୁତ ଭାରି ଖୁସି ଲାଗିଲା, ଭାରି ଆନନ୍ଦ ଲାଗିଲା। କାହିଁକିନା, ମୁଁ କିଛିଟା କିଛି ସମୟ ପରେ ଯାଇକି, ଏମିତି ଖୋଲା କଥା ହେଇଛି ଜଣଙ୍କ ସହ। ଆଉ, ମତେ ଏଇ ଅନୁଭୂତି ଟା ବି ଭାରି ବ ସନ୍ ଲାଗିଲା। ଆଉ, ମୁଁ ଆପଣଙ୍କ କ ନାମ ଟା ଜାଣିପାରିବେ?
ଆଜ୍ଞା, ନିଶ୍ଚିତ ଭାବରେ ମତେ ମଧ୍ୟ ଖୁବ ସୁନ୍ଦର ଲାଗିଲା କଥା ହୋଇ ତ, ଆମେ ପରେ ନିଶ୍ଚିତ ଭାବରେ କଥା ହବା, ଆହୁରି ବହୁତ କିଛି ଆମର ନିଜର ଅନୁଭୂତ ଟି ଆମେ ବଣ୍ଟନ କରିବା ନିଜ ଭିତରେ, ତ ବହୁତ ଭଲ ଲାଗିବ। ତ ରହୁଛି ଶୁଭ ସନ୍ଧ୍ୟା ନମସ୍କାର।